ହଁ।
ହଁ କୁହ।
କାଲି ଟିକେ ବ୍ୟସ୍ତ ଥିଲି ରିପୋର୍ଟ ବି କାଲି କରିଲ ହେଲା। କାହିଁକି ମାନେ ଅସ୍ତ୍ରରେ କଟିବ ନା।
ତମର ନେଟ୍ ଇସ୍ୟୁ ହଉଛି, ଭଏସ୍ କ୍ଲିଅର ହଉନି। ନା।
ପର୍ଫେକ୍ଟ ଶୁଭୁଚି।
ଭଲ ଜାଗାକୁ ଆସି ଟିକେ କଥା ହୁଅ।
ଏବେ ସୁବିଲା।
ନାଇଁ ତମ କଥାରେ ଗିଟାର ବାଜୁଛି।
ନା ଏବେ ଶୁଭିଲା।
ହଁ ଅବିକା ଶୁଭିଲା।
ଏବେ ମୁଁ ଆସିଛି ତ ୟେ ଆସିଥିଲି ପାଠ ପଢେଇବା ପାଇଁ। ଆଉ କୌଣସି କାରଣ ଯୋଗୁ ଆଜି ହେଇପାରିଲାନି ଆମର ପାଠ ପଢା ଆଉ।
ଓହୋ।
ମୁଁ ସେଇ ଚା ବିସ୍କୁଟ, ଚୁଡା ଆଉ ମୁଡି ର ଗୋଟେ ଘାଣ୍ଟ ଖାଇକି ପଳେଇଆସିଲି ଆଉ।
ଭଲ ଆଉ।
କଣ କରୁଚ?
ରାଆଁ।
କଣ କରୁଛ ବର୍ତ୍ତମାନ ଓ।
ତମ ଭଏସ ଟିକେ ଟିକେ ଇଏ ହଉଛି ଡିସକନେକ୍ଟ।
ମତେ ପୁରା ଭଲ ଭାବରେ ଶୁଭୁଛି।
ଅବିକା ଟିକେ ଟିକେ କ୍ଲିୟର ହେଲା।
ଶୁଭିଲା ଏବେ।
ହଁ।
ଏପଟେ ଯୋଉ ଭଏସ ଟା ଟିକେ ମାନେ ଏ ଗାଡି ଚାଲିଛି ନା ସେଟା ବି ଅ ସୁବିଧା ହଉଛି ସେଥିପାଇଁ ଆଉ।
ହଁ।
ଭୂଜି ଖାଇିବେ?
ହଁ।
ଆଉ ରଜ କଣ ହେଲା ଲାଷ୍ଟ୍ ଶେଷ ରଜ କେମିତି ପାଳନ ହେଲା?
ଶେଷ ରଜ ସେମିତି କିଛି ନାହିଁ ପାଖ ଜାଗା ଗୋଟେ ବୁଲିିବାକୁ ଯାଇଥିଲୁ ଆଉ।
ହ ରଜ ମହୋତ୍ସବ ତମର ଆଡେ ସିଆଡେ ହଉଛି?
ଆମର ଏମତି ଏଠି ଏତେ ବଡ ଆକାରରେ ହୁଏନି, ଛୋଟକାଟିଆ ଖାଲି ଆମେ ସାହି ଆମ ସାଇରେ ଖାଲି ଖାଇବାକୁ ଡାକନ୍ତି ସମସ୍ତଙ୍କ ଘରକୁ ଯାଉ ଖାଲି ଖାଇବା ପାଇଁ ଆଉ କିଛି ବି ନାହିଁ।
ବଢିବ ଆଉ। ସେଇଟା ବି ଗୋଟେ ରଜ, ନାଇଁ ଆମ ଘରେ ରଜ ପାଇଁ ଦୋଳି ଲାଗିଥିଲା। ବାସ ଆମେ ଗାଁ ରେ ବୁଲି ବୁଲିକି ଖେଳୁଥିଲୁ ଆଉ।
ଭଲ ଆଉ।
ହଁ। ଆଛା ତମେ ମତେ ଆଜି ସନ୍ଧ୍ୟା ବେଳକୁ କରିବ କଲ ହେଲା।
ଠିକ ଅଛି।
ହଁ କଣ ହଉଛି ନା ମୋର ତ ଏପଟେ ନେଟାର୍କ ତ ମୋର ସବୁ ଠିକ ଠାକ ହଉଛି
ଆରେ କାଲି ଗୋଟେ କଣ ପ୍ରୋବ୍ଲେମ ହେଇଯାଇଥିଲା ଆଉ।
ସେତେବେଳେ ଅସୁବିଧା କଣ ହେଇଥିଲା ଜାଣିଛ ତମେ ମତେ ସେପଟୁ ଫୋନ୍ କରୁଛ
ଆରେ ବାସ୍ ବାସ୍ ପଏଣ୍ଟ ସେଇଆା ହିଁ ହେଇଛି।
ହେଲା ତ ଲାଇନ ବିଜି ହ ସୋ ମାନେ ଦେଖେଇଲା।
ଠିକ୍ ଠିକ୍।
ହେଲା ବିଜି ବିଜି ହେଇକି କଟିଗଲା ଏବେ ମୁଁ ତମକୁ ଦିଥର କଲ୍ ଏଇଟାକୁ ଲଗିିକି ତିନି ଦିଇଥର ତମକୁ କଲ କଲି ଜାଣିଛ ଦିଥର କଲି ଶୂନ୍ୟ ଶୂନ୍ୟ ହେଇଗଲା ଏଇଟା ହି ତମେ ମାନେ ଉଠେଇଲ।
ହଁ ହଁ।
ହେଇଯିବ ମାନେ ସେମିତି ତମେ ଠିକ୍ ସେ ମୁଁ ତମକୁ ଦୁଇ ଥର କଲ୍ କଲିଣି ତମେ ଆଜି ମୋତେ କରିବ ଆଉ ଠିକ୍ ଅଛି।
ହଁ।
ଆଉ ମୁଁ କଥା ବିି ମତେ ଟିକେ ଟିକେ ସେମତି ଶୁଭିଲା ଯେମିତି ପୁରା ସ୍ଲୋ ଇ ରେ ପୁରା ଯାଆନ୍ତିନି ଧୀରେ ଧୀରେ
ହଁ ହଁ।
ହଁ ହଁ ଶୁଭୁଛି ଭଲ ଶୁଭୁଛି ମଝିରେ ମଝିରେ ସେମିତି ହେଇଯାଉଛି ଆଉ।
ସେ ତ ହବ ଆଉ ନେଟୱାର୍କ ଇସୁ ଯାହା ହେଲେ ବୋଲି ରହିବ।
ଆଉ କଣ ଗାଧୁଆ ପାଧୁଆ ସାଇଲାଣି?
ହଁ ଗାଧେଇଆ ମୋର ସକାଳୁ। ଗାଧେଇକି ମନ୍ଦିର ଯାଇଥିଲି ମନ୍ଦିର ଆସିକି ଖାଇକି ବସିଛି ଆଉ।
ହାଁ
ଆମ ଘର ପାଖରେ ବି ଆମ ଘର ପାଖରେ ବି ଗୋଟେ ମନ୍ଦିର ଅଛି ଡେଲି ଗାଧେଇକି ମନ୍ଦିର।
ଭଲ କଥା ଯିବା କଥା ଡେଲି ଡେଲି।
ହଁ।
ଆଜି ଖରା ଟା ବି ମୁଁ ଖାଇଥିଲି ରୁଟି ଆଉ ମଟର ତରକାରୀ।
ଏଠି ଖରା ନଥାଇ କି ବି ବହୁତ୍ ଜୋରେ ଗରମ ହେଉଛି।
ଗୁଳୁ ଗୁଳ ଟା ହଉଛି ଖରା କିନ୍ତୁ ଆଜି ବିଲକୁଲ ବି ନାହିଁ ପାଗ ଟା ପୁରା କାଉଁଳା କରୁଛି। କିନ୍ତୁ ଗୁଳୁ ଗୁଳି ଟା ହଉଛି ଆଜି ଗୋଟେ ଭୋଜି ଅଛି ଆମର। ଆମ ମନ୍ଦିର ପାଖରେ ଖାଇଦବା ଆଉ।
କହୁଥିଲି କ୍ଷୀରି ହେଉଛି ନା?
ୟେସ୍ ୟେସ୍ ମାନେ ଅରୁଆ, ଡାଲମା ଖ ଖଟା ପାଏସେ ଆଉ ପୋଟଳ ପନିର
ମାନେ ଭୋଜି ଖାଇବାକୁ ମୁଁ ଯଉଠିଛି ଆଗେ ଅନେକିରିଟା ହଉଛି ନା ନାହିଁ?
କ୍ଷୀର ଟିକେ ଭଲ ମତେ ମୁଁ କ୍ଷୀରି ଖାଏନି କିନ୍ତୁ ବହୁତ କମ ଖାଏ ବେଳେବେଳେ ଇଚ୍ଛା ହେଲେ ଖାଏ ନହେଲେ ନାହିଁ।
ମତେ ଭଲ ଲାଗେ କ୍ଷୀର ଗୋଟେ ପସନ୍ଦ ଖାଦ୍ୟ।
ବଢିଆ ଆଉ।
ତିନି ଦି ତିନି ଦିନ ତଲୁ କାଲି ତ ମାଆଙ୍କର ବି ଗଆ ଗଲା ମାନେ ସ୍ନାନ। ଚାରି ଦିନ କେମିତି ବସିଲା ବହୁତ ଭଲ ରହେ ନା କିଛି
ନାଇଁ ସେଇ ଭଳିଆ ମିଶା ମିଶି ଆଉ ବେଶୀ ଭଲ ନୁହେଁ କି ବେଶୀ ଖରାପ ନୁହେଁ।
ସେମିତି ଆଉ ସେ ଘରେ ଭଲରେ ଯଉ ଯାଇକି ଘରେ ରହକି ଏମତି ଦୋଳି ଖେଳି କି ଠିକ୍ ଠାକ୍। କିନ୍ତୁ ଆଗ ପରିକି ଆଉ ନାହିଁ ଛୋଟବେଳେ ଯେତେ ମଜା ହଉଥିଲା ହଁ ହେଇଛି ରାତିରେ
ତ ହବନି ନା ସବୁ ଟାଇମ ରେ।
ଲୁଡୁ ଖେଳଟା କିନ୍ତୁ ବହୁତ ଭଲ ହେଇଛି।
ହୁଁ।
ଲୁଡୁ ଟା ତାସ୍ ଖେଳନି ଏତେ ଲୁଡୁ ଟା ଖେଳିଛି ବହୁତ ଭଲ ଲାଗେ।
ତାସ୍ ଜାଣିଛ ନା ଜାଣିନ?
ଜାଣିଛି ଖେଳି ଜାଣିଛି।
କୋଉ କୋଉ ଖେଳ ଜାଣିଛ?
ଆଉ ରଙ୍ଗ ଖେଳ ଜାଣିଛି ଆଉ ଯୋଉ ହାତ ଯୋଉ ଦିଟା ଟା ତାସ ଯୋଉ ଥିବ ମାନେ କେତେଟ ପାଟର ଟାଇପ୍ ର ଦଳ ହିସାବରେ। ସେଟା ବି ଜାଣିଛି।
ରଙ୍ଗଟା କେମିତି ଖେଳନ୍ତି କହିଲ?
ରଙ୍ଗ ଟା ହେଇଛି ଆମର ଚାରି ପ୍ରକାର ରଙ୍ଗ ରହିଲା ନା। ଇସିକା କଣ ତ ଲାଲ ପାନ ଯୋଉଟା ଆମେ କୁହନ୍ତି।
ଇସିକା ଚିଡିଆ ନାଲି ଆଉ କଣ ଠିକିରି। ହଁ ହଁ କ ହଁ ସରି ହଁ ହଁ ଠିକ ଠିକ।
ହୁଁ।
ଆଉରି।
ଆଉ ତାପରେ କଣ କରାଯିବ?
ହଁ ଦିଟା ତ ଭାବ କରାହବ ନା ଦି ଜଣ ଦି ଜଣ ଯଦି। ଏଇ ଚାରି ଜଣ ଯ ଥିଲେ ଦି ଦି ଜଣ ଦଦି ଦ ଖେିବେ ତାଙ୍କ ଭିତରେ ବଣ୍ଟାଯିବ।
ହୁଁ।
ତାପରେ ଯୋଉ ରଙ୍ଗ ଟା ହେଇଥିବ ବଡ।
ତମେ କେତେ ପିଲା ଖେଳ ଲୁଡୁ?
କୋଣଟରେ ହେଲେ ତ ଛଅ ଜଣ ଅଛି। ଆଉ ଯଦି ଏଥର ଖେଳିବ ଚାରି ଜଣ।
ହଁ ତମ ସାହି ପିଲା ନା ଘର ପିଲା।
ଘର ପିଲା ଆଉ ସାହିରେ ବି।
ତମ ସାହିରେ କେତେ ପିଲା ହେବେ ଟୋଟାଲ?
ଗୋଟେ ମିନଟ୍ ସାର୍ ଡାକୁୁଛନ୍ତି।
ଆଛା।
ଆଜ୍ଞା। ଆଜ୍ଞା ଏଇ ସାର୍ ଡାକୁଛନ୍ତି ଦଶ ମିନିଟ୍ ତ ହେଇନି କାଟି ଦେବି ବୋଲି ଭାବୁଛି ଆଉ। ହୁଁ କଣ କରିବି?
କାଟନି ଟିକେ ରହିଯାଉ ଆଉ ଚାରି ମିନିଟ।
କି ସେ ରହିଲେ ଦଶ ମିନିଟ୍ ହେଲା ପରେ ଠିକ ଅଛି ଆ ଆମ ଆଡୁ କାଟି ଦେଲେ ବି ଏଠ ତା ଗଣାରେ ଆସିବ ନା ଆସିବନି।
ସେଟା ମୁଁ ବି ଭଲସେ ଜାଣିନି କିନ୍ତୁ କହୁଛନ୍ତି ଦଶ ମିନିଟ୍ ପାଖରେ ରଖିବାଟା ହିଁ ଠିକ ତାପରଟା କାଉଣ୍ଟ ହବନି ନହଲେ।
ଓହୋ।
ଯଦି ଆପେ ଆପେ କଟିବ ସେଇଟା ଅଲଗା କଥା କିନ୍ତୁ ନିଜେ କାଟିଲେ କାଉଁଟ ହବନି।
ମୁଁ ରହିଛି ଯେ ଆଉ କେତେ ଅଳ୍ପ ସମୟ ତ ଆଉ। ତମର କଣ ଆମର ଲୋକେ ଚାଷ ଖେଳ ନା ଖେଲନି।
କଣ କହିଲ?
ନି ସେତେବେଳେ ତମେ ଲୁଡୁ ତାସ ଖେଳ ନା ଖେଳନି।
ନା ଆମେ ଖେଳୁ ଲୁଡୁ ଖେଳୁ ତାସ ଖେଳୁ କିନ୍ତୁ ଏଇଥର କିଛି ବି ଖେଳୁନୁ।
ଓହ ନା ଆମେ ଖେଳୁ ରଜ ପର୍ବ ଆସିବ ମାନେ ତ ନିହାତି ସମୟ ବାହାର କରିକି ଯାହା ବି ହେଲେ ଗୋଟେ ବାଜି କିବା ଦି ବାଜିଟା ଖେଳିବି।
ନା ଆମେ ଖାଲି ବସିକି ଖଟି ମାରୁ ଆଉ କିଛି କରୁନା।
ସତ କଣ କହିଲ ଆମ ଘରେ ପାଖରେ ଜଣେ ରହୁଥିଲେ ହେଲା।
ହୁଁ।
ଏ ସେ ତାଙ୍କର ନୂଆ ଘର କରିକି ଗାଁରେ ଶେଷକୁ ପଳେଇ ଆସିଛନ୍ତି। ସମସ୍ତଙ୍କୁ ଡାକୁନୁ, ତ ସିଏ ଥିଲା ଆହୁରି ବି ମଜା ହୁଏ। ଆମେ ମାନେ ଗୀତ ବଜେଇକି ନାଚ ବି କରୁ, ଗୀତ ବି ବୋଲୁ। ଆହୁରି ଟିକେ ଭଲ ଲାଗିଥାନ୍ତା ସେମାନେ ପଳେଇ ଆସିଛନ୍ତି ତ ଆଉ ଟିକେ ଭଲ ଲାଗୁନି ଏଇ ଆଉ।
ହଁ ସେଇଟା ତ ହବ ଆଉ।
ଯଦି ସମସ୍ତେ ଆମେ ଏମିତି ସାଙ୍ଗ ହେଇକି ଥିବା ସେଇଭଳିଆ। ଯେମତି ଆମ ଜାଣିଛନ୍ତି ତ, ରଜ ପର୍ବ ଆମ ଓଡିଶାର ସବୁଠୁ ବଡ ପର୍ବ। ତାପରେ ଆସିବ ଖୁଦରୁକୁଣୀ ଓଷା। ସେଥିରେ ତ ଆମ ଝିଅମାନଙ୍କର ସେଠୁ ଖୁଦୁରୁକୁଣୀ ଓଷା ବି ଝିଅମାନଙ୍କର ଆଉ ଗୋଟେ ରଜ।
ଘରୁକୁ କେତେବେଳେ ଯିବ?
ଯିବୁ ସରିଗଲେ ଏଠି।
ଅଁ, ହଁ।
ଏ କାମ ଅଛି ଏଇଠି ଟିକେ କାମ ସାରି ଦେଇକି ଯିବା।
ତୋମେ ଏକା ଆସୁ ନା ଆଉ କିଏ ଆସ
ନା ନା ମୋ ଆଉ ଜଣେ ସାଙ୍ଗ ଆସୁଛି, ଦି ସାଙ୍ଗ ହେଇକି ଆସୁଛୁ ସାଙ୍ଗ ହେଇକି ଯାଉ।
ଭଲ।
ସିଏ ମୋର ପିଲାଦିନୁ ସାଙ୍ଗ, ତା ବିଦ୍ୟାଳୟ ସମୟରେ।
ଆରେ ବା।
ପାଖାପାଖି ଘର ପାଖାପାଖି ମାନେ କିଲ ଅଳ୍ପ କିଛି ଦୂର ହବ। ମାନେ ଗୋଟେ ଜାଗାରୁ ସାଙ୍ଗ ହେଇକି ଆସୁଛୁ ଆଉ।
ମାନେ ଗୋଟେ କ୍ଲାସ୍?
ହଁ। ପ୍ରଥମରୁ ଯେ ଆମର ତୃତୀୟାଂଶ ପର୍ଯ୍ୟନ୍ତ।
ବଢିଆ ଆଉ।
ହଁ। ମୋର ବହୁତ ପିଲା ଏମତି ଏ ମୁଁ ପ୍ରଥମରୁ ପଢିକି ଆମେ ଆସଚେ। ଅଏ ମହାବିଦ୍ୟାଳୟ ଯାଏ ବିି ସାଙ୍ଗ ହେଇକି ପଢିଚୁ।
ହୁଁ, ମାନେ ତ ତୋମେ ସେଇ ଗାଁ ସ୍କୁଲ୍ ରେ ହିଁ ପଢିଛ?
ହଁ ମୁଁ ଗାଁ ସ୍କୁଲ୍ ରେ ପଢିଚି। ତାପରେ ପଳି ମହାବିଦ୍ୟାଳୟକୁ ଆମେ ସାଙ୍ଗ ହେଇକି ବି ଯାଇଛୁ।
ଆଚ୍ଛା।
ଏମିତି ନାଇଁ ନା ପିଲାଦିନେ ଯୋଉମାନେ ସାଙ୍ଗ ହେଇଥିବେ। ସେଇଭଳିଆ। ଏତେ ବି ମାନେ ଏ ପାଖାପାଖି କି ଏତେ ବି ଦୂର ନୁହଁ ମଝି ମଝି ଆଉ।
ଭଲ।
ରୋଷେଇ ହେଲାଣି, ରୋଷେଇ ହେଇନି?
ନାଇଁ ଚାଲିଚି।
ଆଜି ରୋଷେଇ ହବନି, ମାନେ ଘରେ ଆମର ଯେତିକି ରହିବେ ସେମାନେ ଖାଇବେ। ଆଉ ତ ଆଉ ଵା କି ଆମେ ତ ପଳେଇବୁ ଆଉ। ଆମ ଘରେ ଦି ଜଣ ହିଁ ର-ରହିବେ ସେ ଖାଇବେ ଖାଲି, ତାଙ୍କରି ପାଇଁ ହବ।
ତ ସେମାନେ ଯିବେନି କି?
ଆଜ୍ଞା।
ଯିବେନି ସେମାନେ?
ହଁ, ହଁ।
ସିଏ ଆଉ କଣ କରିବା, ଆଉ ଆମେ ନ ମାନେ ନ ନର୍ମାଲ ଏ ଏଥିର କଥା ହେଲା ପରେ ବି ନର୍ମାଲ ବି ମୁଁ ଫୋନ୍ କରିକି ଆମେ କଥା ହେଇପାରିବା, ନାଇଁ କି କଥା ହେବାକୁ ଭଲ ଲାଗୁଚି।
ହଁ ମାନେ ତୋମେ ସାଇକେଲ ନେଇକି ଆସୁଛ ନା ଗାଡିରେ ଆସୁଛ?
ସାଇକେଲ ନେଇକି ଆସୁଛୁ, ସାଇକେଲ ରେ ଆସିଲେ ଭଲ ବ୍ୟାୟାମ ବି ହବ। ବାୟୁ ପ୍ରଦୂଷଣ ବି ହବନି। ମାନେ ପେ ହଁ ଇନିଶପଟେ ଆସୁଚୁ।
କୋଉ ପଟେ ସେପଟେ କୋଉଠି ଗୋଟେ ଗଳି ବାଟ ଥିଲା ଆସିବା ପାଇଁ।
ନା ଆମେ ଏନିସି ବାଟେ ଆଶୁ ସେରା ଅଛି ବହୁତୁ ବୁଲାଣି ଅଛି। ଆମେ ଯାଇ ବୁଲିକି ଆସିବୁ ମାନେ ସିଧା ପଳେଇ ଆସିବୁ ସିଧା ଯାଉଛୁ ଏଇଆ ଆଉ।
ଭଲ ଆଉ।
ଆଉ ଏତେ ବୁଲିନି କଟକ ସହର ବାଉନ ବ
କେତେ କେ କେତେ କେତେ କିଲୋମିଟର?
ମୁଁ ହିସାବ କରିନେଇ ନାଇଁ ନାଇଁ ସେଇଠି ହବ ଦଶ ଭିତରେ ରହିଛି। କୋଡିଏ ମିନିଟ୍ ଯଦି କଥାବାର୍ତ୍ତା ହେଇକି ଆସିବ। ଯଦି ସେମିତି ଆସିବ ପନ୍ଦର ମିନିଟ୍ ହଁ।
ଯୋଉ ତାହେଲେ ପାଞ୍ଚ ଛ କିଲୋମିଟର ବୋଧେ?
ହଁ ନାଇ ନାଇ ବେଶିହବ ତା ମାନେ ହଁ ଆମେ ଯାହା ବିହେଲେ ଆମର ଅଭ୍ୟାସ ହେଇଗଲାଣି ନା।
ଆ ସେଇଥିପାଇଁ ଆଉ।
କଣ ପୁରା ବାଲାନ୍ସ ବି ହେଇଗଲାଣିଁ ଆଉ କୋଉଠି ଛୁଟିବା ନାହିଁ ଇଏ କରିବା ନାାଇଁ ଚାଲିଚୁ ଆଉ।
ହୁଁ ଭଲ।
ଆଉ କଣ ଖରା ହଉଛି?
ଖରା ତ ସେଇଟା ତ ଭଳିଆ ଛତା ନେଇକି ଆସୁନ?
ନାଇ ମ ଛଡା ଧରିକି ସାଇକଲ କିଏ ଚଲେଇବ।
ସେଇଟା ବଡ କଥା କିନ୍ତୁ ଯେମିତି ବର୍ଷା ପାଇଁ ରେନିକୋଟ୍ ବାହାରିଛି ଖରା ପାଇଁ ବାହାରିବା କଥା।
ଯେମିତି ବାୟୁ ବି ଆମ ପାଇଁ ଦେହ ପାଇଁ ଭଲ ଶରୀର ପାଇଁ କିନ୍ତୁ ସୂର୍ଯ୍ୟଙ୍କ କିରଣ ବି ଭଲ।
ଭଲ ଯେ, ଅଧିକ ଟା ବି ଭଲ ନୁହେଁ।
ତାତୁନଥିବ ସେଇ କୋଡିଏ ମିନିଟ୍ ର ଏପଟ ସେପଟ କଥା ଆଉ।
ଆଉ ପାଣି ଫାଣି ଆଣୁଚ ନା ଆୁଣୁନା?
ପାଣିରାକ ସାଙ୍ଗରେ କୁଆଡୁ ଯାଇହବ?